ହ୍ୟାଲୋ ହଁ କଣ କରୁଛ?
ଆଜି କଣ ଆଇଟମ ସବୁ ଆଜି କଣ ସ୍ପେସିଅଲ ରୋଷେଇ?
ଆଜି ଆଉ କଣ ହଁ ଟିକେ କରିବା ଆଉ। ସାଧା ଟିକେ କଣ କରିବା ନାଇଁ ନାଇଁ ନାଇଁ ଆମର ରବି ଵାରେ ସାଧା ରବିରେ ରବି ନାରାୟଣ ଏ ଝିଅ ଟିକି ଘରେ ଏପଟ ସେପଟ ହଉଛି ଆଉ। ତା ବାବା ନଥିଲେ ଏଇନା ଆସିଲେ ହଁ ନଥିଲେ କାଲି
ଆ ବାବା ବି ନଥିଲେ ନା ପ୍ରେସିଡେଣ୍ଟ ଡିଉଟିରେ ଆଜି ଏଗାରଟା ବେଳେ ଆସିକି ପହଞ୍ଚିଲେ ହଁ। ହଁ ଏଗାରଟା ସାଡଦଶଟା ଏଗାରଟା ପହଞ୍ଚିଗଲେ।
ହଁ ହ ହ।
ହଁ କଣ?
ଆଉ ସାମୀ ନତ ସାମୀ ଆସ ସ୍ୱାମୀ ନଥିଵେ ଆସିଲେ ଭାରି ଖୁସି ଆଉ ନାଇଁ କି?
ହଁ ଭାର ଖୁସୀ ମୋ ସ୍ଵାମୀ ମେ ମୋ ପାଖରେ ରହୁନାହାନ୍ତି ନା ଯେତେବେଳେ ଆସିଲେ ଖୁସି। ହଁ ହଁ ରହନ୍ତି । ଦିନି କୋରାପୁଟରେ ତାଙ୍କର ପୋଷ୍ଟିଂ ନା ହଁ।
କୋରାପୁଟୁ ତ ବଢିଆ ଜାଗା ଆଉ।
ହଲ ବଢିଆ ଜାଗା ହେଲେ କଣ ହବ ଆମ ତିନି ଜଣ ଯାକ ଏଇଠି ପଡୁଛନ୍ତି।
ହଁ ନାଇଁ ନାଇଁ
ହଁ ବୁଲିବାକୁ ଗଲେ ହବ ଯେ ସିଏ ତ ଖରା ଦିନ
ଟି ବି ସେଇ କ୍ଲାଇମେଟ୍ ରେ ଏଇ ଜାଗାରେ ରହିଲେ ଭଲ ପିଲାଙ୍କ ପାଖରେ ତା ପାଇଁ କି ସେତେ ଭଲ ନୁହେଁ। କୋରାପୁଟୁ, କନ୍ଧମାଳ ସେ ସବୁ ଏବେ ଭଉଣୀ ଚାକିରି କରୁଛି ସେଠି ଆଉ ଓଁ ତାପୁର୍ବରୁ ସବୁ ସବୁବେଳେ ଥଣ୍ଡା, ଜର
ହଁ ହଁ ହଁ। ସେ କଣ ସେଠି କଣ ସବୁବେଳେ ରହୁଛନ୍ତି? ସେଵା ଆଡେ ସିଆଡେ ଖାଲି ଡିଉଟି ଯାଉଛନ୍ତି।
ହଁ ସେଇ
ଷ୍ଟେବୁଲ ରହିବାର ନାଇ ଫ୍ୟାମିଲି ନେଇକି ରହିବା ଟା ଭାରି କଷ୍ଟ।
ହଁ।
ନହେଲେ କ୍ୱାଟର ଫାଟର ସବୁ କ୍ୱାଟର ତିନ ଟା ବେଡରୁୁମ୍ ଏକୁଟିଆ ଖାଲି ପଡିଛି।
ହଁ ହଁ ହଁ।
ଆ ସେତ ପାଞ୍ଚ, ତିନ, ଚାରି ମାସ ହେଲେ ବାହାରେ ବୁଲୁଛନ୍ତି। ଘରକୁ କେତେବେଳେ ରହିଲେ ସିନା।
ହଁ ସେଇଆ।
ଫାଷ୍ଟ ଗଲେ କାଶୀପୁର ଡିଉଟି ପଡିଲା ଶୁଣୁନ କାଶୀପୁର ଡିଉଟି ପଡିଲା ମାସେ ଦି ମାସେ ହେଲା। ପୁଣି କାଶୀପୁର ସରୁ ସରୁ ରୁ ଆଉ ଗୋଟେ କୋଉଠି ପଢିଲା ଭୁବନେଶ୍ୱର ପଢିଲା। ପୁଣି ଭୁବନେଶ୍ୱର ତ ସେ ପ୍ରେସିଡେଣ୍ଟ ଡିଉଟିରେ ପୁଣି କଟକ ଜଏନ୍ କଲେ। ପୁଣି ଆଉଥରେ ନଅ ତାରିଖରେ ଯିବେ ହେରି ଏଠି ଆମର ରଥ ରଥ ଡିଉଟି।
ପୁରୀ।
ହଁ। ଆ ସେ କଣ ଗୋଟେ ଜାଗାରେ ସେ ଥୟ ନାହିଁ।
ତିନି ବର୍ଷ ହେଲା ତାଙ୍କ ଚାକିରିଟା
ହଁ ହଁ। ମୁଁ ସେୟା ବେଳେ ବେଳେ କହେ ତମକୁ ବାହା ହେଇକି ଭାରିକଷ୍ଟ ହଉଛି।
ହେ ହେ ହେ ହେ ହେ
ମେନ ହଉଛି ଛୁଆ ତିନିଟା ହେଲାଣି ଟିକିଟିକି ସବୁବେଳେ ଟିକେ କୁଆଡେ ଯିବେ କଣ କରବେ। ମୁଁ ଏକୁଟିଆ ତିନିଟାକୁ ନେଇ ଯିବାକୁ ମୋର ସାହସ ହଉନି ହେଲା।
ଛୁଟି ଫୁଟିରେ ହଁ ଯେତେଳେ ସରକାର ଛୁଟି ଫୁଟି ମିଳିଲା ସେତେବେଳେ ବି ବୁଲିବେ କଣ ଅଛି?
ହଁ ବୁଲିବାରେ କିଛି ନାହିଁ ଯେ, ଲୋକ ତ ରହୁନାହାନ୍ତି ବୁଲି ହେଲେ ବି ସେ ଛୁଟି ପକେଇକି ଆସନ୍ତି।
ଛୁଟି ନେଇକି ଆସିବେନି, ଛୁଟି ନେଇକି ଆସିବେ। ଗଭର୍ନମେଣ୍ଟ୍
ହାତ ଧୋ ବିଲେଇ ହାତ ହେଇଛୁ, ହାତଧୋ, ଆଉ ଏମତି ଆଉ
ତା କଣ ଟିଫିନ ଫିପିନି କଣ ଦେଲେ?
ସକାଳୁ ଚକୁଳି ଆଉ ଇଏ କରିଥିଲି କଣ କହିଲ ଚଟଣୀ ପୁଣି ବାପା କଣ୍ଟିଆ ମାଛ, ରୋହି ମାଛ, ଚୁନାମାଛ, ଆଣିଲେ ତାକୁ କଲି।
ନା କରିସାରିଲଣି କରିସାରିଲଣି?
ହଁ ସାଇଲାଣି।
ତାପରେ ଆଉ ସେଇଠୁ ଭଜା, ପୋଟଳ ଭଜା, ପଣସ ମଞ୍ଜି ମମି ସିଝେଇଥିଲେ
ହୁଁ ହୁଁ। ତାକୁ ନା ଏମିତି ଭାଜୁଛ ସାଧା?
ସୁବିଲାନି ମତେ?
ଚାଉଳ ପିଠଉ ଦେଇ ଭାଜୁଚ ନା ସାଧା ଭାଜୁଚ?
ନା ଲ ସେମିତି ଖାଲି ଜିରା ଚୁନା ଟିକେ ଦେଇକି ଭାଜିଦେଲି।
ଓହୋ ସେମିତି ଭାଜୁଚ ହଁ।
ହଁ।
ଆମେ ତ ଚାଳ ପିଠଉ ଦେଇ ଭାଜୁ ପଣସ।
ହଁ ଦେଇକି ହେଲେ କଲେ ହବ ଯେ ମୁଁ ସେମିତି ଭା ସେ ଭାଜିି ଦେଇଥିଲି ଆଉ।
ସବୁ ଆମିସ ମାସ ବାଛ ତ । ତାଙ୍କ ସାଧା ବି ଆଉ ଭଲ ଲାଗିବନି ଖାଲି ତ କଥା।
ହଁ ମତେ କେତେ ଚୁଲି ରେ ପୋଡିଲେ ଟିକେ ଭଲ ଲାଗେ।
ହଁ ହଁ ଆମ ପଟେ ସେମିତିଆ ପିିଲା ବେଳେ ସେମିତି ପିଠା ହଁ । ହଁ ଭାତଟା ରୋଷେଇ କରିଦବ କିଆ ପଡିଯିବ ସେଥିରେ ପଡିବ ହଉ ଆ ସେଇଥିରେ ସେଇଥିରେ ।
ଆଉ କେଜାଣି ଆଜି ଆଉ ମମି ତ ଏପଟେ ସିଝେଇଥିଲେ ସେଥିରୁ କରିସାରିଲାଣି କି କଣ।
ତାକୁ ପୋଡି କଣ ଏମିତି ଖାଉଛ ନା ଭାତରେ ଖାଉଛ? ପଡ଼ିିକି ନା କଣ?
ହଁ ଭଲ ସେମିତି ଖାଲି ପାଟିରେ ବି । ମମି ଟିକେ ଖାଆନ୍ତି ଆଉ ନହେଲେ କେହି ଖାଆନ୍ତିନି। ହଁ ଚୋ ଛଡ଼େଇକିବା
ହୁଁ।
ତାକୁ ମମି ଟିକେ ସେ ଚୋବେଇ ପାରନ୍ତିନି ତ ତାଙ୍କୁ ଟିକେ ସିଝେଇକି ସେମିତି ଟିକେ ନରମ ନରମ ଭାଜି ଦେଲେ ସେ ଖାଇବେ ।
ତାପରେ ମଞ୍ଜି ଫେରେ ଦି ପ୍ରକାର ଅଛି ଗୋଟେ ଗୋଟେ ମଞ୍ଜି ମିଠା ଲାଗେ ଗୋଟେ ଲାଗିବ। ଯୋଉ ମଞ୍ଜିଟା ମିଠା ଲାଗିବ ହଁ ଯୋଉ ପଣସ ମଞ୍ଜିଟା ମି ଖାନ ଯିବ ସେଇଟା ଭଲ ଲାଗିବ।
ଖାଉଚି। ଆଉ କଣ କୁହ। ଆଉ ଝିଅ କାଲି ସ୍କୁଲ ଜିବ ତ।
। ଆଜି ବା
ହାଲୋ। କୁଆଡେ?
ବଜାର ଆଉ।
ହଁ ହଁ ହଁ।
ଆଉ କୁଆଡେ ଯିବା। ତ ତ ରଜ ଛୁଟିରେ ଯାହା ବୁଲାବୁଲି ହେ ନା ଆଉ ଆଉ ବୁଲାବୁଲି ନାଇଁ। ପିଲାଙ୍କର ପରୀକ୍ଷା ଷ୍ଟାର୍ଟ ହେଇଯିବ।
ହଁ ଜୁଲାଇ ମାସରେ ପରୀକ୍ଷା ହବ ନା।
ଜୁଲାଇ ମାସରେ ପରିକ୍ଷା ହବ।ଏଇଆ ଆଉ କଣ କରିବା।
ହୁଁ। ଆଜି ତାହେଲେ ସାଧା ତମର ନା।
ହଁ ସାଧା। ଆଜି ଟିକେ ସନ୍ତୁଳା କରିବି ବୋଲି ଭାବୁଛି। ବଡି ଅଛି।ବଡି ପକେଇକି ସାରୁଟେ ଅଛି। ସନ୍ତୁଳା ଟିକେ କରିବା।
ଆଉ ସଣ୍ଡେ ରେ ଆଜି ସନ୍ଧ୍ୟାବେଳ କୁଆଡେ ବୁଲିବାକୁ ଯିବନି?
ଆଜି। ତାର ଭାଗ ଟିକେ କଣ କୁଆଡେ ଯିବା ଆଉ। ଏଇ ଭୁବନେଶ୍ବର ତ ଗୋଟେ ଜାଗାରେ।
ହଁ ହଁ ହଁ।
ସିଆଡେ ଚାଲୁନ ବୁଲନ।
ହଁ ହଁ ଆମର ଏଇ ଛୁଆ ବି ସେଇ ପାର୍କ ଟିକେ ଯାଇକି ବୁଲିକି ପଳେଇ ଆସିବେ। ଖୋଲା ହେଇଗଲା।
ଏଇଆ ଆଉ କଣ ଜୀବନରେ ଯଦି ପଇସା ଅଛି ସବୁ ଅଛି।
ହଁ।
ଆଉ କଣ। ଆଉ ତମ ଶାଶୁ ଶଶୁର ସବୁ।
ଶାଶୁ ଶ୍ୱଶୁର ଅ କେନ୍ଦ୍ରାପଡ଼ା ରେ ଅଛନ୍ତି।
ଆଉ ଆସନ୍ତିନି ଏଠିକି?
ଆଉ ଶାଶୁକୁ ଟିକେ ଦେଖାଯାଏନି ତ
ଓ ହୋ।
ସେ ସିଏ ଜାଗା ପରିବର୍ତନ ହେଲେ ଚଳି ପାରିବେନି ସେ ନିଜେ ଯୋଉ ଘରେ ରହୁଛନ୍ତି ହଁ। ନିଜେ ଯୋଉଠି ରହୁଚୁ ସେ ଜାଣିଛନ୍ତି କୋଉଠି ବା ମୁଁ କୋଉଠି ସେ ତାଙ୍କର ନିଜେ କରିପାରୁଚ
ତାପରେ ଗାଁ ଗାଁରେ ଯଉଁମାନେ ରହୁଥିବ ସେ ଜମା ସହରରେ ତାଙ୍କୁ ବେଶୀ ଦିନ ଭଲ ଲାଗ ଖାଲି ବନ୍ଦୀ ହେଇକି ରହିଲା ଭଳିଆ ଲାଗେ ନା ଆଉ ବନ୍ଦୀ ହେଇକି ରହିଲା ଭଳିଆ ଲାଗୁଚି ଆମର ସେ ବା ବାପାଙ୍କର ଭଉଣୀ ଆସିଚନ୍ତି ପି ଶାଶୁ ଖାଲି ଉଚ୍ଛନ ହୋଉଛନ୍ତି ମୁଁ ପଳେଇବି। ପଳେଇବି। ତାଙ୍କୁ ଏଠି ଭଲ ଲାଗୁନି।
ତାଙ୍କର ତାଙ୍କର କଥାଟା କନି
ହଁ ନାଇଁ ଗାଁ ରେ କଣ ଦୁନିଆ ଲୋକ ଆସିବେ ବସା ଉଠା କଥା ପିଣ୍ଡରେ ବସିବେ ଆଉ ଏଠି ତୁ ଟାଉନୁରେ କାହାଘରେ ଯାଇକି ବସିବୁ।
ହଁ। ସବୁଆଡ଼େ ସେତ ସେଇ ଜିନିଷ ଟା ନାଇଁ ବାପା ମା ମାନେ ଆସିଲେ ବୋର ହେ ସେମାନେ ବୟସ୍କ ଲଙ୍କ ଆେ ସିନା ଜଣେ ଜଣେ ଭିତରେ ଅଛେ। ଆମେ କାମ କରେତ ପେ ରହିଆ ଆଉ ସେମାନେ ନାଇଁ ଆଙ୍କର କଣ ତାଙ୍କର କିଛି କାମ ନାହିଁ ତାଙ୍କୁ ଟିକେ ଗପସପ ଦରକାର ତାଙ୍କ ସାଙ୍ଗସାଥି ଦରକାର ଯୋଉଟା ଭୁବନେଶ୍ୱରରେ ନାହିଁ।
ତେଣୁ କିଏ ଘରେ ଯିଏ ଯାହା ଫୋନ ଦେଖିଲେ ଶୋଇଲେ ଯାହା କାମ କଲେ ବସିଲେ।
ସେଇଟା ତ ଲୋକ ଆଜିକାଲି ବୋହୁ ବୁଝି ପାରୁନାହାନ୍ତି ଆଉ କହୁଛନ୍ତି ଆମେ ସାଙ୍ଗରେ ଆସିକି ଲୁଆରେ ତମ ସାଙ୍ଗରେ ରହିବ ତମର ଯେତେବେଳେ ବୟସ ହବ ତମେ ଜାଣିପାରିବୁ।
ହଁ।
ଆମେ ରହୁ ପାରିବୁନି ଗାଁ ରେ ତମେ ଆସିକି ଆମ ପାଖରେ ରହ ତମେ ଯେତେବେଳେ ବୁଢ଼ା ବୁଡ଼ି ହବ ଜାଣିପାରିଲ ତମେ ଜାଣିବ କଣ କିଆଉ ହବ କାଲି ଯଦି ବୋଉ ମାନେ ବୁଝି ନାହାନ୍ତି ଆମେ ଗାଁରେ ରହିପାରିବୁନି ଆମେ ଟାଉନୁରେ ରହିବ ତମେ ଆସିବ ଆମ ଏମତି ହି ହୋଉଚି ଉଡେ ସେମାନେ ବୁଢାବୁଢୀ ଆଉ ଆସୁନାହାନ୍ତି। ଗାଁ ରହି ଯାଉଛନ୍ତି ଆଉ। ଏଇ ଆ ଦିହ ପା ଖରାପ ହେଲା ତାହା ହେଲା। ଆଉ କଉଥରେ ଆଉ ତାଙ୍କର ଇଏ ନାହିଁ।
ହଁ।
ତମେ ତ ଆମ ପାଖକୁ ଆସୁନ ଆଉ, ଆମେ ଆଉ କଣ କରିବୁ? ଦଶ ଦଶ ଦ ତେଇଶି ଦିନଗଲା
ଆଉ ତମ ନଣନ୍ଦ ହେରିକା ସବୁ ଅଛନ୍ତି ନା କେହି ନାହାନ୍ତି, ଓହୋ ଭଲ ହେଇଛି। ନା ଭଲରେ ଆସି
ଭଲ ହେଇଛି ନଣନ୍ଦ । ନଣନ୍ଦ ଆଇଲେ ଭଲ ତମେ ଜାଣିନ ।
ସମସ୍ତେ ସମାନ ନୁହଁନ୍ତିଲୋ।
ସମସ୍ତେ ସମାନ ନୁହନ୍ତି ଆମେ ଯଦି ସବୁ ଠିକ ଥିବା କାଇଁ ଖରାପ ହବ ହେଲା ନଣନ୍ଦଟା ରହିଲେ କାହିଁ ଭଲ । ନଣନ୍ଦ ତାର ବହୁତ ପଜେଟିଭ ଜିନିଷ ଅଛି । ଶାଶୁ ଶଶୁୁର ଙ୍କର ତା ରିକ୍ସ ରେ ରହିବ । ଏମାନେ ପୁଅ ଜନ୍ମ। ପଦେଲୋ ଖୋଲା ଫାଙ୍କିଆ ହେଇ ଯାଉଛନ୍ତି ନା । ଝିଅଟେ ଥିଲେ ସେମାନେ ଜାଣିପାରିବେ ଲାଇ ଜୀବନ ଟା କଣ?
ହୁଁ। ଆଜିକାଲି ଗୋଟେ ଗୋଟେ ଜାଣି ପାରୁନାହାନ୍ତି କିଛି।
ହ ହଉ ହଉ ପରେ କଥା ହବା ।
ହଁ ହଁ ହଉ ରଖୁଛି ।
ହଁ।
ହଉ।